ହ୍ୟାଲୋ, ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, କଣ କରୁଛନ୍ତି?
ଏଇ ଯାଇଥିଲି ଗୋଟେ ଖାଇବା ପାଇଁ ଟିକେ ଲଞ୍ଚରେ।
ଭୋଜି ବାହାଘର ଭୋଜି।
ନାଇଁ-ନାଇଁ ବାହାଘର ଭୋଜି ନାହିଁ ମ ମୁଁ ଏଇଠି କରୁଥିଲି ତ ସକାଳେ ମର୍ଣ୍ଣିଂରେ ଉଠେନା ତ ମାନେ କଣ କହିଲ ମୋତେ ଟାଇମ ହୁଏନି ରୋଷେଇ କରିବା ପାଇଁ ତ ସେଥିପାଇଁ ମୁଁ ହୋଟେଲରେ ଖାଇଦିଏ କେବେ କେବେ ଆଉ।
ହଁ-ହଁ-ହଁ-ହଁ ଆପଣ କୋଉଠି ରହୁଛନ୍ତି? ମୁଁ ଏଇଠି ବସିଛି ଆଉ କରୁଛନ୍ତି ଆପଣ କିଛି?
ହଁ ଜବ କରୁଛି ଏଇ ଯାଇଥିଲି କୁହନି ହୋଟେଲ କୁ ଗୋଟେ ଖାଇବା ପାଇଁ ଯାଇଥିଲି ମାନେ ଆଜି ଫାଷ୍ଟ ଟାଇମ୍ ପାଇଁ ଗୋଟେ ନୁଡୁଲ୍ସ ଖାଇଲି ଜାଣିଛ ଚିକେନ୍ ଆଉ ଅଣ୍ଡା ପଡିକିରି ଗୋଟେ ନୁଡୁଲ୍ସ ହୁଏ ମାନେ ପୁରା ଟେଷ୍ଟି ଲାଗୁଥିଲା ଏ ଜାଣିଛ ନା ସ ସେଇଭଳିଆ ନୁଡୁଲ୍ସ ଗୋଟେ ଖାଇକି ଆସିଲି ନର୍ମାଲି ଆମେ ଘ ମାନେ ଆଉ କୋଉଠି ଦେଖ ଦେଖିବ ରାସ୍ତା କଡ଼ରେ ଯେଉଁ ଫାଷ୍ଟଫୁଡ଼୍ ଗୁଡ଼ାକ ବିକ୍ରି ହେଉଛି ସେଗୁଡ଼ାକ ମାନେ କଣ କହିଲ ଏ ମାନେ ହାଇଜିନିକ ଆଉ ସବୁ ମାନେ ବହୁତ ତେଲ ମସଲା ସେଥିରେ ପୁଣି ଆଉ କଲର ପାଉଡର ଯୋଉ ସବୁ ହଉଛି ସେଗୁଡା ବି ପକ କେଇ ଦେଇଥିବେ ଯୋଉଟା କି ମାନେ ଦେହ ପାଇଁ ଜମା ବି ଭଲ ନୁହଁ ତ ଏବେ ଯୋଉଟା ଯାଇକି ଖାଇକି ଆସିଲି ମାନେ ଏତେ ଟେଷ୍ଟି ଥିଲା ମାନେ ବହୁତ ଟେଷ୍ଟି ଥିଲା ସେଥିରେ ପୁଣି ମାନେ ସେମିତି କିଛି ହାଇଜିନିକ ବି ନାହିଁ ବହୁତ ଭଲ ହୋଟେଲ ଟା ପୁରା।
ହଁ-ହଁ ଇଏ ଟିକେ ଆପ ଆପଣ ଖାଇଲେ ନର୍ମାଲ ଥିଲା ଟିକେ ଆମର ହେଇଛି ଖେଚୁଡି ଡାଲମା। ବର୍ଷା ପାଗ ତ। ଆଉ ସେଇଥିପାଇଁ ଟିକେ ଖେଚୁଡି ଡାଲମା କରିଦେଲୁ ଆଉ।
ମିଠା ଖେଚୁଡି ନା ଏମିତି ରାଗବାଲା।
ନା-ନା ମିଠା ଖେଚୁଡି ରାଗ ବି ତା ଦେହରେ ଯୋଉ ପରିବା ପକେଇକି ଯୋଉ କରନ୍ତି ଖେଚୁଡିଟା ଆଉ ସେଇ ଖେଚୁଡିଟା ମିଠା-ମିଠା ହଁ।
ଫ୍ରାଇଡ଼ ରାଇସ୍ ଟାଇପର ହଁ।
ଚିନିରେ ହଁ ମିଠା ତ ପୁରା ମିଠା ନୁହଁ ମାନେ ହାଲକା ମିଠା ଆଉ। ଆଉ ଆପଣଙ୍କ ଘରେ କିଏ-କିଏ ରହନ୍ତି?
ମୋ ମମି ଅଛନ୍ତି ଆଉ ମୁଁ ସାନ ଭାଇ ଆଉ ମୋ ଦିଦି।
ଅ ହ ସାନ ଆପଣଙ୍କ ବୋଉ ସାନ ଭାଇ ଦିଦି ଆପଣ କଣ ଏକୁ ଟିଆ ରହୁଛନ୍ତି ନା ଆପଣଙ୍କ ପାଖରେ ସମସ୍ତେ ରହୁଛନ୍ତି?
ନାଇଁ ଆମେ ସ ସବୁ ମାନେ ଆମେ ଗୋଟେ ରୁମ୍ ରେ ଗୋଟେ ଚାରିଜଣ ପିଲା ମିଶିକି ରହୁଛୁ ସମସ୍ତେ ମାନେ ଗୋଟେ ପିଲା ହେଉଛି ଗଞ୍ଜାମର ଆଉ ଗୋଟେ ପୁରୀର ଆଉ ଗୋଟେ ନୟାଗଡ଼ ଡିଷ୍ଟ୍ରିକ୍ଟର। ଏମିତି ଆମେ ତିନି ଚାରି ଜଣ ମିଶିକି ରହୁଛୁ। ମାନେ ଜାଣିଛନା ବହୁତ ଭଲ ସିଏ ତାଙ୍କ ଡିଷ୍ଟ୍ରିକ୍ଟ ବିଷୟରେ କହୁଛନ୍ତି ଆମେ ଆମ ଡିସ୍ ଷ୍ଟ୍ରିକ୍ଟ ବିଷୟରେ କହୁଛି ମାନେ ବହୁତ କିଛି ମାନେ କହନ୍ତିନି ମାନେ ଗୋଟେ ଜିଲ୍ଲାରୁ ଆଉ ଗୋଟେ ଯୋଉଲା ପି ପିଲା ରହିଲେ ମାନେ ଆକ୍ଚୁଆଲି ଜାଣିପାରନ୍ତି ବି ଅଲଗା ଡିଷ୍ ଷ୍ଟ୍ରିକ୍ଟ୍ ବିଷୟରେ ସେଠି କଣ କଣ ଅଛି? କଣ ନାଇ ମୁଁ ତ ଆମ ଡିଷ୍ଟ୍ରିକ କଥା କହୁଛି ଆମର କେନ୍ଦ୍ରାପଡ଼ା
ହଁ ହଁ।
ସେଥିରେ ପୁଣି ଜାଣିଥିବେ ଅଛି ଆମର ଯଉଟା କିି ବୈତରଣୀ ନଦୀ ଗୋଟେ ସିଏ ବି ଅଛି ମାନେ ଯଉଟା କିି ଆ ମାନେ ଆମର ପାଣି ଫାଣି ଅସୁବିଧା ହୁଏନି ମାନେ ଲାଇକ୍ ଆମର ଯଦି ଏମିତି ବାତ୍ୟା ଫାତ୍ୟା ହେଲା କି କଣ, ପାଣି ଫାଣି ନ ଆସିଲା ଦେନ୍ ଆମେ ଯାଇ କି ନଈରେ ବି ଆରାମ୍ ସେ ଗାଧୁଆପାଧୁଆ କରି ସେ ଆସିପାରିବୁ ଆଉ ଜାଣିଥିବ ବି ବଲଦେଵ୍ ଯୋଉ ମନ୍ଦିର ଆମର
ହଁ ହଁ ହାଲୋ।
ସିଦ ଆଉ ରସାବଳି ବି ସେଠି ମାନେ ହଁ ହଁ କେନ୍ଦ୍ରାପଡ଼ା। ତ ଭଲ ଯୋଉଟା କିି ଆମ ଭୋଗଲାଗେ ବଲଦେଵଜୀଉଙ୍କ ପାଖରେ ଯଉଟାକି ଆମର ରସାବଳୀ। ପୋଟଳି ପିଠା ଖାଇଛନ୍ତି କେବେ ଭୋଗ
ହଁ ହଁ ହଁ। ହଁ ହଁ ପୋଟଳି ପିଠା ଖାଇଛି ଏଇ ଯୋଉ ତିନି ମୁହାଣୀରେ ଯୋଉ ଅଛି ନା?
ହଁ ହଁ ହଁ ହଁ ହଁ।
ହଁ ସେଇଠି ପୋଟଳ ପିଠାଟା ମିଳେ ନା ଆଉ ବଲଦେଵ୍ ବଲଦେଇ ପାଖରେ ବି ମିଳେ ପୋଟଳି ପିଠାଟା ଭଲ ଲାଗେ ଖାଇବା ପାଇଁ ବେଶ ସି ଭଲ ଲାଗେ ଆଉ ରସାବଳିଟା ଭଲ ଲାଗେ ଆଉ ଆମ କେନ୍ଦ୍ରାପଡ଼ା ପା ଖାପାଖି ଆମେ।
ଆଚ୍ଛା କେନ୍ଦ୍ରାପଡ଼ାର ଆଚ୍ଛା ଆଚ୍ଛା କୋଉ ଜାଗା କେନ୍ଦ୍ରାପଡ଼ାର କହିଲେ?
ଏ କେନ୍ଦ୍ରାପଡ଼ା ଏଇ
ଓହୋ ବଡ଼ ଆଠ ହଁ ହଁ ଜାଣିପାରିଲି, ଜାଣିପାରିଲି ଆଚ୍ଛା। ଆମର ପ୍ରପର ଜାନ୍ ଥିବ ନା ପଟ୍ଟାମୁଣ୍ଡାଇ ପଟ୍ଟାମୁଣ୍ଡେଇ ଭିତରଟା ପୁରା ତା ଭିତରେ ଅଳବ ଫଳବା ଦେଇକିରି ଜାଣିଥିବ ମାନେ ଶୁଣା ପାଇ ଥିବେ ସେଇଆଡ଼େ ହଁ ହଁ।
ହଁ ଆଉ ବର୍ଷା ହଉଚି? ହଁ ସେଟା ଶାଶୁଘର ବାପା ଘର ବି ସେଇ ପାଖାପାଖି ବାପଘର ବି ସେଇଠି ପାଖାପାଖି ଆଉ ରହିଯାଉଚୁ ଶାଶୁ ଘରେ ଆଉ
ଆଚ୍ଛା ଆଚ୍ଛା ହଁ।
ଆଉ ଆଗକୁ ରଥଯାତ୍ରା ଆସୁଚି। ଯିବେନି ପୁରୀ ନା ବଲଦେବୀ ଯିବାକୁ ବି ଯିବେ
ନାଇଁ ସେତେରେ ମେନ୍ କଥା ହେଲା ଦେଖ ମୁଁ ଭୁବନେଶ୍ୱରରେ ଅଛି ମାନେ ଆସିକି ଷ୍ଟେ କଲିଣି ଆସିି ଦି ବର୍ଷ ହେଲାଣି। ବଟ୍ ଭାବୁଚି ଯିବି ଯିବି ଯି ବି ବୋଲି ମାନେ ଅଦର କୋଉ ଡେ ରେ ଯାଇପାରୁଚି ବଟ୍ କଣ ଆମେ ଆମର ଏବେ ବ୍ୟା ଚଲର ନା ମାନେ କହିବାକୁ ଗଲେ ଦେଖିବାକୁ ଗଲେ ମାନେ ଫ୍ୟାମିଲିରେ ତ ଆମର ମୁଁ ଯେମିତିି କି କହିଲି କି ମୋ ମମି ଅଛି ମୋ ଦି ଦି ଅଛି ଆଉ ମୋ ଭାଇ ଅଛି ସାନ ଭାଇଟେ ତାଙ୍କୁ ସମସ୍ତଙ୍କୁ ନେଇକି ତ ଏ କାଥରେ ଯାଇହବନି ମାନେ ଛୋଟ ଫ୍ୟାମିଲି ନା ସେତେରେ ଫୁଣି ଉଁ ସାନ ଭାଇର ପାଠ ପଢା ଅଛି ତ ବେଶୀ ଲାଇକ୍ ମୁଁ ଇମ୍ପୋର୍ଟାଣ୍ଟ କରେ କି ସାଙ୍ଗସାଥି କିଏ ହେଲେ ଚାରି ପାଞ୍ଚ ଜଣ ଯେ ତାଙ୍କ ସହିତ ଯାଇକିରି ବୁଲାବୁଲି କରିକି ଆସନ୍ତି। ଯାହାକୁ ବି କୋହୁଚି ସିଏ କୋହୁଚି ନାଇଁ ଏ ତେ ଭିଡ ଯାଇ ହବନି ଇଏ ହବନି ସିଏ ହବନି ଏମତି ଏକ୍ସକ୍ୟୁଜ ଦେଇକିରି ଛାଡି ଦୋଉଚନ୍ତି ତ ସୋ ମୋର କିନ୍ତୁ ବୋହୁତ ଇଚ୍ଛା ଯିବା ପାଇଁ ଆକଚୁଆଲି ସେ ମୋମେଣ୍ଟକୁ ଦେଖିବା ପାଇଁ ଆକଚୁଆଲି ଯୋଉ ଭଳିଆ ଲାଗେ ନା ଲାଇଭ୍ ଲୁକ୍ ଲୋକେସନ୍ ଦେଖି ଲୋ ଲାଇଭ୍ ର ଦେଖିକିରି ମାନେ ଇଚ୍ଛା ହୁଏ କାସ୍ ମୁଁ ସେଇଠି ଥାଆନ୍ତି କି। ହେଲା କିି ମାନେ ବୋହୁତ ଭଲ ଲାଗେ ଦେଖିବା ପାଇଁ ବଟ୍ ଏତିକି କି ଯିଏ ଆକଚୁଆଲି ସମସ୍ତେ ସିନା କୁହନ୍ତି ନାଇଁ ଯିବାନି ଏମତି ହବ ସେମତି ହବ ଇନସିଡେଣ୍ଟ ହବ ମାନେ ସେଇଟା ଠାକୁର ଲେଖିଦେଇଚନ୍ତି କି ହଁ ହବ ଯଦି ହବ। ଆକଚୁଆଲ ଯଦି ତୁ ଯିବୁ ବି ମାନେ ସେଇଟା ବି ଗୋଟେ ଭାଗ୍ୟର କଥା ଯୋଉ ମାନେ ସବୁ ବି ମାନେ ସେ ଠି ମରୁଚନ୍ତି ବି ଏଟା ତାଙ୍କ ଭାଗ୍ୟର କଥା କି କଣ ସେ ପୂନ୍ୟ କରିକି ଆସିଥିଲେ ରଥରେ ମାନେ
ବଡ ଦାଣ୍ଡରେ ଜୀବନ ଗଲା।
ସେଇଆ ବୋହୁତ ଭଲ ଆହୁରି କିନ୍ତୁ ଏମାନେ ସବୁ ଡରିକିରି ଯାଉନାଆନ୍ତି। ଆଉ ସେମିତି ତ ଦେଖିବାକୁ ଗଲେ ଭିଡ ପୁରି ତ ସବୁବେଳେ ଭିଡ।
ସବୁବେଳେ ହଁ ହଁ ହଁ ସେଠି ତୀର୍ଥ ସ୍ଥାନ ସବୁ ଆଡୁ ଲୋକ ଅଲଗା ଅଲଗା ଜାଗାାରୁ ସବୁ ଲୋକ ଆସୁଚନ୍ତି। ସେଇଥିପାଇଁ ବେଶୀ ଭିଡ। ପୁରି ଟା ନା ଏଇ ଯୋଉ ରଥଯାତ୍ରାରେ ପୁରା ଭି
ଆହ ହଁ ରଥଯାତ୍ରା ତ ଭିଡ। ସେଇ ଖାଲି ଟିକେ ଯୋଉ ତି ମାଉସୀ ଘରୁକୁ ଯିବେ ସେଇ ନଅ ଦିନ ବୋଧେ ଟିକେ ମାନେ ଫାଙ୍କା ରହିବ। ଫାଙ୍କା ରହିବ ମାନେ କଣ ଯଦି ରାତିରୁ ଯାଇକି ଦେଖା ମାନେ ଦର୍ଶନ କରିକି ଆସିବୁ ଦେନ ଟିକେ ଠା କୁରଙ୍କୁ ଛୁଇଁକି ଆସିପାରିବୁ ନହଲେ ଆଉ ସବୁବେଳେ ତ ଦିନରେ ବୋହୁତ ଭିଡ। ଯୋଉ ମାଉସୀଙ୍କ ମାଙ୍କ ନଅଦିନ ରୁହନ୍ତି ତିନଟା ରଥ ହଁ।
ଆଉ ଯୋଉମାନେ ଯିବେ ଯିବେ ଯିଏ ନ ଯିବେ। ଆଉ ଗୋଟେ କଥା ଡୋରି ଡୋରି ଲାଗିଲେ ଆଉ କେହି ଅଟକେଇ ପାରିବେନି ଆପଣ ଏ ଏକୁଟିଆ ଯାଆନ୍ତୁ କି ଫ୍ୟାମିଲି ସାଙ୍ଗରେ ଯାଆନ୍ତୁ ଯ କଅନ୍ତିନି କଥାରେ ଜଗାର ଡୋରି ଯେତବେଳେ ଯାଁକ ନ ଲାଗିବ ଯାଇପାରିବେନି।
ଆଉ ଗୋଟେ କଥା ଶୁଣୁନାହାନ୍ତି ମାନେ ଏମି ତି ଏଇ ନିୟୁ ଇଅରେ କଥା କୋହୁଚି ମାର୍ଚ୍ଚ ମାସ ପରେ ପରେ ମାନେ ଏମିତି ହେଲା। ଆମେ ଚାରି ପାଞ୍ଚ ଜଣ ସାଙ୍ଗ ବାହାରିଲୁ ଯିବା ପାଇଁ ଠିକ୍ ଅଛି ସବୁ କିଛି ଡିସକସନ ହେଲା ଦି ଦିନ ଆଗୁରୁ ମାନେ ଟ୍ରେନ୍ ଟି କେଟ୍ ବି ହେଇଯାଇଥିଲା ମାନେ ଏମିତି ଇନସିଡେଣ୍ଟ ହେଲା ସବୁ କିିଛି ପ୍ଲାନିଂ ସରିଲା ପରେ ତାପରେ ଆମେ ଗଲାବେଳୁକୁ ଟ୍ରେନ, ଟ୍ରେନ ମିସ ହେଇଗଲା। ତାପରେ କଣ ଭାବିଲୁ କଣ କରିବୁ ଦେନ ତାପରେ ଦିଟା ବେଳେ ଟ୍ରେନ ଥିଲା ଟ୍ରେନ ମିସ୍ ହେଇଗଲା। ତାପ ଭାବିଲୁ କଣ କରିବୁ ତାପରେ ଚାରିଟା ବେଳେ ଟ୍ରେନରେ ମାନେ ବସ୍ ରେ ବସିଲୁ। ଯାଇକି ପହଞ୍ଚିଲୁ ସେଠି ଛଅଟା କି ସାଢେ ଛଅଟା ହେଇଗଲାଣି ତାପରେ ଜଲଦି ଜଲଦି ରୁମ୍ ଖୋଜିକିରି ବାହାରିଲୁ ଦର୍ଶନ ପାଇଁ। ବାହାରିଲା ଭିତରେ ମାନେ ଆମେ ଲାଇନ୍ ରେ ଠିଆହେଇଚୁ ଅଲରେଡି ଚାରି ପାଞ୍ଚ ଘଣ୍ଟା ସେଠି ବିତିଗଲାଣି ମାନେ କନଷ୍ଟାଣ୍ଟ ଆମେ ସା ତା ଠାରୁ ଆସିକିରି ସାଢେ ଏଗାରଟା ହେଲାଣି ଆମେ ଠିଆ ହୋଇଚୁ ଆମେ ମାନେ ମନର ଗୋଟେ ଡର ଆସୁଚି। ବାରଟା ବାଜିଗଲେ ବନ୍ଦ ହେଇଯିବ ଆଉ ଦେଖା ହେଇପାରିବନି ଇଏ ସିଏ ଦର୍ଶନ କରି ମିଳିପାରିବନି। ଏମିତି ହୋଉ ହୋଉ ଲାଷ୍ଟରେ ଗୋଟେ ପଶିଗଲା କଣ ଆନାଉନ୍ସ ହେଲା କି ମାନେ ଠାକୁରଙ୍କ ବେଢ଼ାରେ କିଏ ଗୋଟେ ବାନ୍ତି କରିଦେଇଚି। ତ ଆଉ ଠାକୁରଙ୍କ ଦର୍ଶନ ମିଳିବନି କି ମାନେ ହେପଟେ ଦେଖ ଟ୍ରେନ ମିସ୍ ହେଇଗଲା। ସେପଟେ ମାନେ ଦର୍ଶନ ବି ହେଇପାରିଲାନି ମନା କରିଦେଲେ, କହିଲେ କି ସ ସବୁ ଜାଣିଥିବ ନୀତି ନିୟମ କେତେ କହିଲେ କି ହାଣ୍ଡି ଫାଣ୍ଡି ସବୁ ଧୁଆ ହବ ଠାକୁର ପୁଣି ଗା ଧେଇବେ ବେଶ ଫୁଣି ନେବେ ବହୁତ୍ କିଛି ନୀତି ନିୟମ ତ ସେଥିପାଇଁ ପାଞ୍ଚ ଛଅ ଘଣ୍ଟା ପାଇଁ ମନ୍ଦିର ପୁରା ବନ୍ଦ ରହିଲା। ଶିଂଙ୍ଗ ସିଂଘ ଦ୍ୱାର ଯୋଉଟା ବନ୍ଦ ରହିଲା ଦେନ୍ ତାପରେ ସ ଖାଳୁ ସକାଳୁ ମାନେ ପାଞ୍ଚଟା ଛଅଟାରେ ଦର୍ଶନ କରିକିରି ଆରାମ୍ସେ ପୁରା ମାନେ ମୁଁ କହିବାକୁ ଗଲେ ତିନି ଚାରି ଥର ମନ୍ଦିର ଗଲିଣିି କିନ୍ତୁ ମାନେ ଯୋଉଟାକି ଆମର ପ୍ରସାଦ ଥାଏ ନା କଣ କହନ୍ତି ତାକୁ?
ହଁ ଅବଡା ଅବଡ଼ା।
ଅଭଢା ଅଭଢାଟା ମୁଁ ଖାଇ ପାରିନଥିଲି କିନ୍ତୁ ସେଦିନ ମୁଁ ଯାଇକିରି ସେଦିନ ତ ଦର୍ଶନ ମିଳିଲାନି ଠାକୁର ଯୋଗ ନାହିଁ ସେଦିନ। ସେଦିନ ନଥିଲା ତା ପର ସଖାଳେ ଆରାମ୍ସେ ଗଲୁ ଦର୍ଶନ କଲୁ, ତାପରେ ଖାଇ ଖାଇ ପିିଇକିରି ଆରାମ୍ସେ ଆସିଲୁ ବହୁତ୍ ଭଲସେ ଏଞ୍ଜୟ କଲୁ।
ପୁରୀରେ ଯ ଯାହା ଖାଆନ୍ତୁ ନା କାହିଁକି ସେ ଅବଢା ଆଉ ଯୋଉ ଟଙ୍କ ପାଣି ମାନେ ଯୋଉଠି ବି ବସିକି ଅବଢାଟା ଖାଇଲେ ପୁରା ଶାନ୍ତି ଲାଗେ ନା। ଯାହା ଯେମିତି ବି ଲାଗୁ ତା ଦେହରେ କଣ କିଛି ବେଶୀ ମସଲା ପଡୁଛି ନା କିଛି ପଡୁଛି ଖାଲି ଘିଅରେ ଯୋଉ ହଉଛି। କିନ୍ତୁ ଖାଇବାକୁ ବଢିଆ ଲାଗେ ନା?
ହଁ ମ ମାନେ ସେଇଠି ତ ମାନେ କହୁଚି ମାନେ ଉଠିକି ଆସିବା ପାଇଁ ଇଚ୍ଛା ହବନି ଠାକୁରଙ୍କୁ ଦେ
ହଁ ହଁ ଭିତରେ ଅଛି ପୁରୀ ଭି ଭିତରେ ମନ୍ଦିର ଭିତରେ ସେପଟକୁ ସବୁ ମାଙ୍କଡ ହେରିକା ଯୋଉ ସ ଅଛନ୍ତି ମାନେ କେତେ ମା ଙ୍କଡ ସବୁ ଆସୁଛନ୍ତି ସବୁ ମାନେ ଯାହା ନେଇକି ଯିବା ହାତରେ ପଡିବ ତାଙ୍କୁ ଦେଲେ ବି ସେ ହାତରୁ ଛଡେଇକି ନେଇଯିବେ ଖାଇବା ପାଇଁ ହି ହି।
ତାପରେ ସି ବିଚ୍ ସି ବିଚ୍ ବି ଭଲ ଅଛି ସେଠି ମାନେ ବହୁତ୍ ଗୁଡା, ମାନେ ଦେଖିବ ବହୁତ୍ ମାନେ ଆମ ଇଣ୍ଡିଆ କଥା ତ ଠିକ୍ ଅଛି ଅଲଗା ଅଲଗା ମାନେ ଷ୍ଟେଟ୍ ରୁ ହଉ କି ଅଲଗା ଅଲଗା ଡିଷ୍ଟ ବହୁତ ଲୋକ ବି ଆସନ୍ତି ଯେ ମାନେ ଆମର ଠାକୁରଙ୍କୁ ଦର୍ଶନ କରିବାକୁ ତ ଆସନ୍ତି ଆସନ୍ତି ତା ଠାରୁ ଭଲ ସି ବିଚ୍ ଯେମିତି ହେଲେ ଠାକ୍ ବାବୁ ଆସେ ମାନେ ସି ବିଚ୍ ରେ ବି ସେମାନେ ବୁଲିକି ଯିବେ।
ହଁ ହଁ ହଁ। ସି ବିଚ୍ ବଢିଆ ଚାରିଟା ବେଳେ ମାନେ ଗାଧୁଆ ବେଳେ ମନ୍ଦିରରେ ଖାଇ ପିିକି ଆସିଲେ ଚାରିଟା ବେଳଟେ ସି ବିଚ ରେ ବସିବା ପାଇଁ ଗାଧେଇବା ବହୁତ ଭଲ ଲାଗେ ଆଉ ପାଣି ରେ ପଶିଲେ ବି ଇଚ୍ଛା ହବନି ଯେ ବାହାରିବା ପାଇଁ। ହଁ ଆଉ କୋଉଠି ଆଉ କୋଉଠି ଇଣ୍ଡିଆ ବାହାରେ ବୁଲିବାକୁ ଯାଇଚନ୍ତି?
ଇଣ୍ଡିଆ ବାହାରେ ନାହିଁ। ଇଣ୍ଡିଆ ବାହାରେ କେବେ ବୁଲିବାକୁ ଯାଇନି, କିନ୍ତୁ ମାନେ କହିବାକୁ ଗଲେ ମୋର ତ ଏଇ ଇଣ୍ଡିଆ ଭିତ ତରେ ହିଁ ଜନ୍ମ ଯୋଉଟା କି ମାନେ କହିବାକୁ ଗଲେ ମହାରାଷ୍ଟ୍ର ଜାଣିଥିବେ ମୁଁ
ହଁ ହଁ ହଁ।
ଛୋଟ ବେଳୁ ଜନ୍ମ ତ କେବଳ ଏଇ ଆମେ ଓଡିଆ ଶିଖିବା ବା ପାଇଁ ମାନେ ଯୋଉଠି ବାବା ଆମକୁ ଏଇଠିକି ନେଇଯାଇଥିଲେ ତ ଆମେ ଛୋ
ମହାରାଷ୍ଟ୍ର ଜନ୍ମ ଆପଣ ମହାରାଷ୍ଟ୍ର ହଁ ହଁ କୁହନ୍ତୁ?
କଣ ହେଇଛି?
ଯୋଉ ମହାରାଷ୍ଟ୍ର ଯୋଉ ଶିରିଡି ସାଇ ବାବା। ସମସ୍ତେ ସେଠିକି ଯାଉଛନ୍ତି ବୁଲିବାକୁ ନା?
ହଁ।
ହୁଁ ସ
ଭଲ ଜାଗାଟେ ବି ନା ମାନେ ମେନ୍ କଥା ହେଲା ଆ ସେମାନଙ୍କ ସେଠି ବି ସେଠି ବି କିଛି ଜାଣିବା ପାଇଁ ମିଳିବ ସେମାନଙ୍କ ସେ ଲୋକମାନେ ବି ଏଠିକି ଆସିଲେ ତାଙ୍କୁ ବି କିଛି ଜାଣିବା ପାଇଁ ମିଳିବ। ଏମିତି ଆଉ। ହଁ ସବୁ ମାନେ କହିବାକୁ ଗଲେ ଇଣ୍ଡିଆ ହଉ କି ଇଣ୍ଡିଆ ବାହାରେ ହଉ ବହୁ ସେଠି ମାନେ ସିଆଡୁ ଗଲେ ବି ବହୁତ୍ କିଛି ଜାଣିବାକୁ ମିଳିବ। ଏ ମାନେ ସବୁ ଅ ଇଣ୍ଡିଆ ଭିତ୍ ଭିତରେ ହଉ ଇଣ୍ଡିଆ ବାହାରେ ହଉ ବହୁତ୍ କିଛି ଭଲ କିଛି ଜାଣିବା ପାଇଁ ବି ବହୁତ୍ କିଛି ଅଛି।
ହଁ ହଁ ଇଣ୍ଡିଆ ବାହାରେ ଭଲ। ହଁ ଯାହାର ଯଉ ଜାଗା ରହିବା କଥା ଆଉ। ଅ
ହଁ।
ଏବେ ଖାଇଥିଲେ ଲୁଡୁସ ଖାଇଥିଲେ ନା। ବର୍ଷା ତ ହଉଚି ପ୍ରବଳ ବର୍ଷା ହଉଚି ନା। ହୁଁ, ପ୍ରବଳ ବର୍ଷ୍ ଷା ହଉଚି ନା ଭୁବନେଶ୍ୱରରେ? ଆପଣଙ୍କର କମିଚି ଏଠି ଆମର
ଏ ବିସ
ହଁ।
ଶ୍ଵାସ୍ କରିବନି ଣି ମାନେ ଲାଗି ରହିଚି ଯେ ଲାଗି ରହି କାଲି ମୁଁ ଆସିଲି ବି ଡିଉଟି ପୁରା ଓଦା ହେଇକିରି। ଏବେ ଟି ଟିକେ କମିଚି ଆଜି ଟିକେ କମିଚି ବଟ୍ ମତେ ଯଉ ପାଗରୁ ଲାଗୁଚି ଫୁଣି ବଧେ ଦିଟା ତିନିଟାରେ ଫୁଣି ହବ।
ହଁ ହେଲାଣି ହେଇ ଆମ ଏଠି ଷ୍ଟାର୍ଟ ହେଇଗଲାଣି। ଆଏ ସେଠି ହବ ଆଉ। ମାନେ ଭୁବନେଶ୍ଵରେ ଏଠି ଅ ପେକ୍ଷା ଭୁବନେଶ୍ୱରରେ ବହୁତ୍ ବର୍ଷାଟା ହଉଚି ଆମ କେନ୍ଦ୍ରାପଡାରେ ଏତେ ବର୍ଷା ନୁହଁ ଭୁବନେଶ୍ୱରରେ ହଉଚି ବହୁତ୍ ବର୍ଷା।
ହଁ ହଁ।
ଆଉ? ଆ ହଁ ହଁ। ହଁ ହଁ ରଖନ୍ତୁ ପଛରେ କଥା ହବା ଆଉ ହୁଁ।
ହଁ ହଁ ଠିକ୍ ଅଛ।
ହଁ ବାଏ ରଖନ୍ତୁ।
ହଁ ଭାଇ ତମର ସାଙ୍ଗ। ଏବେ ପ୍ରସିଧ ମତେ କୁହ । କାହାକୁ କହିମି? ଆରେ କୋଲ ହଉନି କି କାଟୁନି କାଇଁ। କାଟ। ଆରେ କାଟୁନ। ।
ହାଲୋ, ହାଲୋ।